ହଁ।
ହଁ, ନମସ୍କାର। କଣ କରୁଛନି?
ରୋଷେଇ କରୁଛି।
ଆଛା। କଣ ରୋଷେଇ କରୁଛନ୍ତି?
ପୋଟଳ ଚିପ୍ସ ଛାଣୁଛି।
ଭଲ କଥା।
ପୋଟଳ ଚିପ୍ସ ଏବେ ପକଉଛି, ଡାଲି ଏବେ ଛୁଙ୍କ ଦେବି। କାଲିଠୁ ତରକାରୀ ଅଲରେଡି ହେଇକି ରହିସାରିଚି। ଭାତ ବି ହେଇ ଯାଇଛି।
ଆଉ ଆପଣଙ୍କ ଘରେ ସମସ୍ତେ କେମିତି ଅଛନ୍ତି?
ସମସ୍ତେ ଭଲ ଅଛନ୍ତି। ଆମର ଯେଉଁ ଘରେ କି କିଏ ରହୁଛନ୍ତି ଫ୍ୟାମିଲି ମେମ୍ବର।
ଆମେ ବାପା ମା। ମୋ ଆଉ ଭଉଣୀ ଆଉ।
ହଁ ହୁଁ ଦି ଭଉଣୀ ତା ହେଲେ?
ହଁ।
ଭାଇ ନାନ୍ତି?
ଆଉ ଭାଇ ନାହାନ୍ତି।
ହୁଁ।
ଆପଣ ଙ୍କ ଘରେ କିଏ କିଏ ଅଛନ୍ତି?
ମୁଁ ମୋ ହଜବେଣ୍ଡ, ମୋର ଦିଟା ବେବି ଗର୍ଲ। ଏମିତି ଆଉ କଣ ପଢାପଢି ହେଇଛି?
ମୋର ପ୍ଲସ୍ ଥ୍ରୀ, ପ୍ଲସ୍ ଥ୍ରୀ ସେକେଣ୍ଡ ଇୟର କରୁଛି।
ଆଛା ପ୍ଲସ ଥ୍ରୀ ସେକଣ୍ଡ ୟର। କଣ ରଖିଛ ଅନର୍ସ ନା ପାସରେ ରେ ପଡ଼ିଚ।
ମୁଁ ରକିଚି ଓଡିଆ ଅନସ୍।
ଓୁ ହୁଁ ଓଡିଆ ଅନର୍ସ କୋଉ କଲେଜ ଆଡେ।
ଆମ ଗାଁ କଲେଜ ରେ ପଢୁଛି।
ଗାଁ ରେ କଲେଜ କଉ ଗାଁ?
କୁନିନ୍ଦା
ଓହୋ। ଓ ବଢିଆ କଥା।
ତା ସହିତ କମ୍ପ୍ୟୁଟର ଯୋଉ କ୍ଲାସ କରୁଛି।
ହୁଁ।
ବୋଲି ତା ସହିତ କମ୍ପ୍ୟୁଟର କ୍ଲାସ କରୁଛି। ଇଆଡେ
କମ୍ପ୍ୟୁଟରରେ କଣ ପି ଜି ଡି ସି ଏ, ନା ଡି ସି ଏ ନା କଣ? କମ୍ପ୍ୟୁଟର କୋଉଟା କରିଛ ପିଜି ଡି ସି ଏ ନା ଡି ସି ଏ? ନା ଖାଲି ସେମିତି ବେସିକ ନଲେଜ।
ଜି ଟି ଏସ ସେ ପଡୁଚି।
ହୁଁ।
ଜବ ଗ୍ରେଡ। ହଁ ଜବ୍ ରେ କାମ ରେ ଆସିବ ତାହେଲେ ରଖିଥିବା ଦରକାର ନା।
ହୁଁ ହୁଁ। ଆଛା ଆଉ ଏକ୍ସଟ୍ରା କଣ ଶିଖୁନ?
ହଉଚିପା।
ଏକ୍ସଟ୍ରାଇପେ ଦେଲେନି? ପାଇଁ ଶିଖୁନ ପାର୍ଲରରେ ସବୁ ଏକ୍ ଟ୍ରା ଜିନିଷ ଶିଖିବା ଦରକାର ନା। ହ
ହଁ ସେଟା କରିବା ଆଗ
କମ୍ ପିଟେଟି ପ୍ ଏଗ୍ ଜ। ମ୍ ପାଇଁ ପ୍ରିପେରେସନ୍ କର। ଏବେ ତ ସବୁ ଗ୍ରାଜୁଏସନେବ ଲେବେଲ୍‌ ପ୍ରଲସ୍‌ ଟୁଲେବେଲ୍‌ ସବୁ ଆସୁଛି କମ ପିଟେଟି ଏ ଗ ଜାମ୍ ଦବା ପାଇଁ। ଓ ତ୍ରିପଅଲ୍ ଏସ୍ ଏସ୍ସି ଏସ୍ ଏସ୍ସି।
ସେଇଥିରୁ ଯାହେଲେ ଦେଲେ ହେବ।
ହୁଁ ପ୍ଲସଟୁ ଲେବୁଲରେ ବାହାରୁଛି ସବୁ ପ୍ଲସ ଟୁ ଲେବୁଲରେ ତ ବହୁତ ଚାକିରି ଅଛି ସବୁ ପକେଇବ ଯାହା ବାହାରୁଛି ଦେଖିକିନା ଆଉ। ପ୍ଲସ୍‌ଟୁୁ ଲେବୁଲର ଏବେ ପୋଷ୍ଟାଲ ଗଲା। ପୁଣି ନେକ୍ସଟ୍ଆସିବ ପ୍ଲସ୍‌ ଟୁ। ବହୁ ପୋଷ୍ଟ ର ଅଛି।
ସେ ସିଟି ଲାଇନ ରେ ଯିବ ବୋଲି ଭାବୁଛି। ହୁଁ।
ମୟୋର ଇୟର ଭଏସ୍ ସ୍‌ବଏସ ବହୁତ ସ୍ଲୋ ଅଛି ତମ ଭଏସ। ଗୁଲୁ ଭଏସ ଟା ବହୁତ ସ୍ଲୋ ଶୁଣାଯାଉଛି।
ତଣ୍ଟି ଟା ଟିକେ ବସିଯାଇଛି ଆଉଟିକେ ବସେ କିଉ ଥଣ୍ଡା।
ନାଇଁ ନାଇଁ ନାଇଁ ନାଇଁ ନେଟ ୱରକ ପ୍ରୋବ୍ଲେ ଲେମ ଅଛି କଟି କଟି ଯାଉଛି। ହୁଁ ହୁଁ।
ମଝିରେ ମଝିରେ ଟିକେ ଅପ୍‌ଡାଉନ୍‌ଟିକେ ହେଇଯାଉଛି। ଆଉ ଆପଣଙ୍କ ଆଡେ ବର୍ଷା ହେଇଛି?
ଆଉ ସବୁ ଘରେ ସବୁ ଆଉ ଘରେ କିଏ ଅଛନ୍ତି ସବୁ?
ଘରେ ବାପା, ବୋଉ।
ଆଉ ଜେଜେବାପା ଜେଜେମା କେହି ରହୁନାହାନ୍ତି?
ନା ସେ ଏକ୍ସେ ପେଇଆର ହେଇ ସାରିଲେଣି।
ଓ ହୋ। ଠିକ୍ ଅଛି। ଆଉ ବ୍ରେକ୍ ଫାଷ୍ଟ କଣ ଖାଇଥିଲ ଲଞ୍ଚ ରେ କଣ ଖାଇବ?
ମୁଁ ସକାଳୁ ସେ ଚକୁଳି ପିଠା।
ଗୁଗୁନି।
କଣ ତୁଣ? ହୁଁ ହୁଁ।
ଚକୁଳି ପିଠା ସେଥିରେ ଆଳୁ ମଟର ତରକାରୀ।
ହୁଁ ହୁଁ ବଢିଆ।
ତାପରେ ରାତି ସେ କି ପଖାଳ ଖାଇଥିଲି ସେ ପୋଟଳ ଆଳୁ ପୋଟଳ ଯୋଉ କଷା। ଆଉ ଆମ୍ବଲେଟ।
ମାନେ ବ୍ରେକ୍ଫାଷ୍ଟ କରି ଲଞ୍ଚ ବି ସରିଲାଣି।
ହଁ ସରି ସାରିଲାଣି।
ଭାରି ଜଲଦି ଜଲଦି ଆଉ। ଓହୋ ସବୁ ବାଚଲର୍ ଅଛ ତ ଜଲଦି ଜଲଦି ଭୋକ ଲାଗୁଛି ଆଉ ରବିବାରେ ନନ୍‌ଭେଜ ଖାଉଥିବ ଆଉ ଆମେ ନନ୍‌ଭେଜ ତ ଖାଉନା ରବିବାରେ ଆଉ। ଏ ସବୁ ସାଧାର ଅଛି।
ଆପଣଙ୍କ ଘରେ ରବିବାର ହୁଏନି?
ହଁ ନା ରବିବାରେ ଆମେ ଖାଉନୁ। ଛୁଆ ମାନେ ଖାଆନ୍ତି ବଟ ଆମେ ହଜବ୍ୟାଣ୍ଡ ଉଠାଇଲି ଖାଉନୁ। ଆଉ ତାହେଲେ ଆଉ ରଜ ସବୁ କେମିତି କଣ ପାଳିଲ ତମ ଆଡେ? ମୁଁ କହିଲି
ଭଲ
ରାଜ୍ୟପାଲ ପାଳନ କଲେ
ଆମର ଯୋଉ ରଜ ଉତ୍ସବ ପ ପ୍ରତି ବ ବର୍ଷ ହୁଏ
ହୁଁ ସେଇଟା ହେଇଥିଲା ହ ହୁଁ।
ଆଉ ସବୁ ପ୍ରକାର ସବୁ ଦୋଳି ପଡିଥିଲା।
ପିଠାପଣା
ହଁ ପିଠାପଣା ଘରେ ହେଇଥିଲା ସେଠି ଖେଳ ହୋ ହେଲା ବାଟି ଚାମଚ ଆଉ କବାଡ଼ି ଚି ରଙ୍ଗୋଲି ମୂର୍ଯ୍ୟ ରେ ସବୁ ଇଏ ହେଇଥିଲା
ହ୍ନୁ ହୁ।
ଡାନ୍ସ ହେଇଥିଲା ଭୋଜ ବି ହେଇଥିଲା
ଉଁ ହୁଁ। ଭୋଜିରେ କଣ ହେଇଥିଲା?
କଣ?
ମୁଁ କହିଲି ଭୋଜିରେ କଣ ହେଇଥିଲା?
ଭୋଜି ରେ ଭାତ ଡାଲମା ଖଟା ପନିର ଚି ଚିଲି ହ ଦହି ବାଇଗଣ
ସେ ସବୁ କରିଥିଲେ ତାହେଲେ।
ହଁ ସାଧା ଆଇଟମ।
ହଉ ବଢିଆ ଆଉ ସମସ୍ତେ କଣ ତମେ ଖାଲି ଝିଅ ପିଲା ଖାଇଲ ନା ଗାଁ ଲୋକ ଖାଲି ଖାଇଲେ?
ଝିଅ ପିଲା ଆପଣଙ୍କ ଆଡେ କେମିତି ରଜ ଟା ପାଲନ କରନ୍ତି?
ରଜ ପାଳନ ତ କିଛି ନାହିଁ ଘରେ ବସି ବସି ଗଲା ଦିନ ଆଉ। ଏମିତି ଟିକେ ବାହାରେ ବୁଲାବୁଲି ଖାଲି ହଉଥିଲା ଆଉ। ଆମେ ଆଉ କଣ ରଜ କରିବୁ ରଜ ସବୁ ଝିଅ ମାନେ କରୁଛନ୍ତି ତେ ଆଉ ଛୁ ମାନଙ୍କୁ ଛାଡିକି ଆଉ କଣ ରଜ ଜ କରି ଯାଇ ହଉଛିୁ କୁଆଡେ
ହଁ ସେଇଟା
ଆଉ ତାହେଲେ ଖାଇ ପିଇକି ଏବେ ସବୁ ରେଷ୍ଟ ଖାଲି ନଉଚ?
ହଁ ଏ ପାଠ ହଁ ପାଠ ପଢେଇ ତାପରେ
ତମ ଓଡିଆ ଅନର୍ସ ରେ ସବୁ କଣ ଟପିକ ଅଛି କୋଉ ଉପରେ?
ଓଡିଆରେ ଏଇ ଗ ଗଳ୍ପ ଏକାଙ୍କିକା ପ୍ରବନ୍ଧ ସେରା ଅଛି ବ୍ୟାକରଣ ସଂସ୍କୃତି ଉପରେ ଓଡ଼ିଆ ସଂସ୍କୃତି ଅଛି।
ହ ହୋ। ସଂସ୍କ୍ରିଟ ତମେ ପଢିଛ?
ସଂସ୍କ୍ରିଟ ମୁଁ ନେଇନି।
ପଢିଥିବ ତ ଟେନ୍ଥରେ ଥିବ ନା ନା ସା ଟି ହିନ୍ଦୀ ଅପସନାଲ ଯୌରା? ସଂସ୍କ୍ରିଟ ନା ହିନ୍ଦୀ?
ସଂସ୍କ୍ରିଟ ନେଇଥିଲି ତାପରେ ପ୍ଲସ ଟୁରେ ଅପସନାଲରେ ଓଡିଆ ଅନର୍ସ ଏଇ ଯୋଉ ଓଡିଆ ରଖୀଦେଇଥିଲି ଅପସନାଲ ଓଡିଆ।
ଭେରି ଗୁଡ୍ ଇଂଲିଶ ଭଲ ହୁଏ ନା ହୁଏନି?
ହଁ ହୁଏ। ଆମର ହଁ ମ୍ୟା ର ହଁ ତ ଟିକେ ଇଏ ଅଛି।
ହୁଁ ହୁଁ।
ହୁଏ ହେଲେ ବେଶି ଭଲ।
ଆଚ୍ଛା। ତମର ଏବେ କାର ପାଠରେ ମ୍ୟାଥରେ କଣ ଅଛି ଆମ ବେଳରେ ସିନା ମ୍ୟାଥ ସବୁ ବହୁତ କ୍ରିଟିକାଲ ଥି ଲା ତମର ତ ଏବେ ସବୁ ଅପସନାଲ ରହୁଛି ସବୁ ମଲଟିପୁଲ ଚଏସ। ଆମ ଟାଇମ ରେ ନୋ ମଲଟିପୁଲ ଚଏସ୍। ତମେ ସବୁ ଏକ୍ଜାମ ଦଉଚ ଛଅଶହ ମାର୍କର ଦେଇ ଥିବ ଆମେ ସବୁ ଦେଇଛୁ ସାତଶହ ପଚାଶ ମାର୍କରେ। ହୁଁ କି ହୁଁ। ମୋର ଟୁ ଥାଉଜେଣ୍ଡ ସେଭେନ ହଉଛି ମ୍ୟାଟ୍ରିକ ନା। ଆ। ଟାଇମ ରେ ଏବେ ଆଉ କଣ ମାର୍କ କଣ ଛଅଷଠି ବ କେତେ ରହୁଛି ଛଅଷଠି। ଛଅଶହ ମଲଟିକୁ। ମୁଁ କହିଲି ତମର ଏବେ ସବୁ ଛଅଶହ ମାର୍କ ରହିବ ମଲଟିପୁଲ ଚଏସ ପୁଣି।
ହଁ ମଲ୍ଟିପୁଲ ଚଏସ ତ ପଚାଶ ମାର୍କର।
ହଁ ଆଉ ଲଙ୍ଗ ଟାଇପ ଯେ ସେଇ ଦ ଆମର। ନ ସଟ୍ ଟାଇପ୍ ବେଶି ନଥିଲା ନା ମଲ୍ଟିପଲ ଚଏସ ଆମର କିଛି ନଥିଲା ଆମର ସବୁ ଲଙ୍ଗ ଟାଇପ୍ ଆଉ ଖାଲି ଦଶ କୋଡିଏ ମାର୍କ ଦଶ ଦଶ ମାର୍କ ବୋଧେ ଖାଲି ଉଁ ମଲଟିପୁଲ ଚଏସ୍ ନଥାଏ। ସେ ଯୋଉ ରଙ୍ଗ କରେକ୍ଟ ଚୁଜ କରିବା ପାଇଁ ଏତିକି। ଆଉ ତ କିଛି ନଥାଏ।
ହଁ ବାପା କୁହନ୍ତି ସେତେବେଳେ ଟାଇମରେ ମାନେ ବହୁତ ବି ଲେଖା ଥିଲା।
ହଁ ଆ ଆମର ସାତଶହ ପଚାଶ ଲେଖାଏ ନୁହ କି। ଖା ରହିବନି କେମିତି ଉଁ ସାତ ଶହ ପଚାଶ ମାର୍କ ମାର୍କ ର ସବୁ ଏକ୍ଜାମ ଆମର। ଆମ ବେଳେ ସେତେବେଳେ ପାସ୍ କରିବା ଭାରି କଷ୍ଟ। ଆମର ସେଣ୍ଟର ପଡୁଥିଲା କପି ଏତେ ହଉନଥିଲା କପି। ବହୁତ ଟପ ଏବେ ତ ସବୁ ନିଜ ନିଜ ସ୍କୁଲରେ। ସବୁ କହିଦଉଛନ୍ତି ଟିଚର କପି ବି ସବୁ ଆଉ।
ନା ମୁଁ ଦେଲା ବେଳେ ଅଲଗା ଗୋଟେ ଜାଗାରେ ପଡିଥିଲା।
ଅତି ସହଜ ଉଁ ହୁଁ। ହା
ଖ ହଉ। ରଖୁଛି।
ହଁ ହଁ।